ଆରେ ହ୍ୟାଲୋ ଭାଇ ଆସିଛ କଣ କରୁଛୁ କିଟେ ଭାଇ?
ହଁ ଭାଇ ମୁଁ ବସିଛି ତୁ କଣ କରୁଥୁଲୁ ଭାଇ?
ଆରେ ମୁଁ ବି ତ ଏମିତି ବସିଛି ଆଉ। ଯେହେତୁ ମ ଅଧିକରୁୁ ଅଧିକ ମେଘ ହେଇଯାଉଛି ଆଗ ଝଡି ଚାଲି ରହିବ ଏବଂ ଆଗକୁ ମୁଁ କହୁଥିଲି କି ମୁଁ କହିଲା ବେଳେ ତୁ କଥାଟା ଟିକେ ଶୁଣୁଥା ଫାଷ୍ଟ। ତୁ କଁ କହୁଛି ତାପରେ ତୁ କଥା ହେବା ମିଶିକି ଆଉ ମାନେ ମୋ କଥାଟା ସଇଲା ପରେ ତୁ ଟିକେ କହିବୁ ଆଉ ମଝିରେ ଟିକେ କ କହିବାକୁ ଟିକେ ଏଭୋଏଡ୍ କର।
ହଁ ଠିକ୍ କହିଲେ ହଉ।
ମୁଁ କହୁଚି କି ଯେହେତୁ ଏବେ ପ୍ରବଳରୁୁ ଅତି ପ୍ରବଳ ବର୍ଷା ହେଉଅଛି ଆଉ ଝଡି ବି ଲାଗି ରହିଛି ପାଖାପାଖି ତିନି ଚାର ଦିନି ହେଲା। ଏବମ୍ ଆଗକୁ ଲଘୁଚାପ ବି ରହିଅଚି। ତ ଯେହେତୁ ଏତେ ସବୁ ପାଣି ହେଇଗଲାଣି ରୋଡ ସାରା ତ ଆମ ଗାଁରେ ଟିକେ ରହିବାକୁ ଅସୁବିଧା ହଉଚି। ତ ମୁଁ ଭାବୁଥିଲି କି ତମ ସେଇ ଘର ପଟେ ଯାଇକି ରହିଥିଲେ କଣ ଟିକେ ହେଇଥାନ୍ତା କି
ଆଚ୍ଛା ଆଚ୍ଛା। ତ ଆପଣଙ୍କ ଘର କୋଉଠି କି ଆମ୍ ମ ଆମର ତ ଏଠି ବ୍ରହ୍ମପୁର ଆଡେ ଗଞ୍ଜାମ ଜାଣି ଥିବେ ତ ଆପଣଙ୍କ ଘର କୋଉଠି କହିଲେ ମୁଁ ସେଇ ହିସାବରେ କହିବି ଆଉ।
ଆରେ ଆଶିଷ ଭାଇ ମୋର ବି ସେଇ ବ୍ରହ୍ମପୁର ପାଖେରେ ହିଁ ରହୁଚି ସେଥିପାଇଁ ତ ମୁଁ କହୁଛି କି ତମ ଘର ପାଖାପାଖି ଯାଇକି ଟିକେ ରହିଯିବି। ଯେହେତୁ ବହୁତ ପାଣି ହୋଇଯାଇଛି ତ ଆମର ତ ଘରେ କେଇ ରହୁନାହାନ୍ତି। ଯେହେତୁ ସବୁ ଆମର ଚାକିରି ହେଇଯାଉଛି ଘର ମାନଙ୍କର ମାନେ କୋଲିଆରି ଚାକିରି ତ ଜାଣିଥିବ। ଏଇ ଚାକିରି ଯୋଗୁ ସବୁ କୋଲିଆରୀରେ ରହୁଛନ୍ତି ମୁଁ ଏକେଲା ଗ୍ରାମରେ ରହୁଚି। ତ ମୁଁ ଭାବୁଥିଲି ତମ ପାଖୁକୁ ଯାଇକି ତିନି ଚାର ଦିନି ରହିଥିଲେ ଭଲ ହୋଇଥାନ୍ତା ଆଉ।
ହଁ ହଁ ଠିକ୍ ଅଛି ଆସନ୍ତୁ ଆମେ ବି ତ ଏବେ ବୁଲିବାକୁ ଯିବୁ ବୋଲି ଭାବୁଥୁଲୁ। ସାଙ୍ଗସାଥିମାନେ କିଛି ଆପଣ ବି ସାଥିରେ ପଳେଇବେ ଆଉ କଣ କହୁଛନ୍ତି?
ଆରେ ବା ଏମିତିରେ ତ ବହୁତ ବଢିଆ କଥା। ଯେହେତୁ ବ୍ରହ୍ମପୁରରେ ମୋର ସେତେ ସାଙ୍ଗସାଥି ନାହାନ୍ତି ତ ମୁଁ ଯାଇଥିଲେ ଟିକେ ବିଜାର ହୋଇଯାଇଥାନ୍ତି। ଯେହେତୁ ତମେ ତ ମୋ ସାଙ୍ଗସାଥି ଭଳି ତମ ସହ ଟିକେ ପୁରୀ ଆଡେ ବୁଲାବୁଲି କରିଲେ ଟିକେ ଉଁ ପ୍ରଭୁଙ୍କୁ ଜଗାଙ୍କ ଦର୍ଶନ ହେଇଯିବ। ଏବମ୍ ମଜା ବି ଲାଗିବ ଆଉ ଯୋଉ ବିଜାର ବି ଆଉ ଲାଗିବନି ଆଉ।
ହଁ ହଁ ଠିକ୍ କଥା କହିଲେ ପୁରୀ ଆଡେ ହିଁ ଆମେ ଭାବିଥିଲୁ ଆପଣ ମୁଁ ତ କହିଦେଲେ ଧରିଦେଲେ ଆମେ ଯୋଉଠିକି ଯିବୁ ବୋଲି ଭାବିଚୁ। ପୁରୀ ଆଡେ ଆମେ ଭାବିଛୁ ଜଗା ଦର୍ଶନ କରି ବେଳାଭୂମି ଏମିତି ହେଇକି କୋଣାର୍କ ଆଡେ ଟିକେ ବୁଲାବୁଲି କରିବୁ ଭାବିଚୁ ଆ ପଣଙ୍କ ପାଖେରେ ସମୟ ରହିବ ତ।
ଆରେ ହଁ ଯେହେତୁ ଆମ ଗାଁରେ ବି କିଛି କାମ ନାହିଁ ବିଲ ବାଡି ମୁଁ କାମ କରିଥାଏ। ସାଧାରଣତଃ ଯେହେତୁ ବିଲ ବାଡି ପୁରା ପାଣିରେ ଛା ପରିପୂର୍ଣ୍ଣ ହୋଇଯାଇଛି ତ ସେଇ ପାଣି ବି ଶୁଖିବାକୁ ପାଖାପାଖି ଚାରିରୁ ପାଞ୍ଚ ଦିନ ଲାଗଯିବ। ତ ମୁଁ ଭାବୁଥି ସେଇ ଭିତରେ ଯାଇକି ତମ ପାଖୁ ଦଗା ଦର୍ଶନ ତମ ସହ କରିବି। ଆଉ ତମେ ଯୋଉ କହିଲ ମୁଁ ଜାଣିଦେଲି ପୁରୀ ଜିଲ୍ଲା ବୋଲି ଓଡିଶାରେ ଯାହା କୁ ବି ପଚାରିବ ବୁଲାବୁଲି ମାନେ ସେମାନେ ଫାଷ୍ଟ କହିବେ କି ପୁରୀ ହିଁ ଯିବା ତ ମୁଁ ବି ଜାଣିଥିଲି ତମେ ସେଇ ତ ତମକୁ ତ ଏମିତିରେ ବି ପୁରୀ ଜାଗାରେ ଟିକେ ଭଲ ଲାଗେ। ତ ମୁଁ ଏମିତି ଜାଣିଦେଲି ଆଉ।
ଆଚ୍ଛା ଆଚ୍ଛା ହଁ ଠିକ୍ କହିଲେ। ଆଉ ଆପଣ ଯୋଉ କହିଲେ ଓଡିଶା ବାସୀ ତ ପୁରୀ ହିଁ କଥା। ତ ପୁରୀ ତ ଆମର ଆସ୍ଥା ଆଉ ଆମର ପୁରୀ ହେଉଛି କରୁଣା। ଆଉ ପୁରୀ ତ ହଉଚି ଆମର ଯୋଉ ନିଜର ପରି ଜାଗା ଯୋଉଠି ବି ଯିଏ ର ହିଲେ ଓଡ଼ିଶା ବାସୀ ଆମେ ପୁରୀରେ ପୁରୀ ଅଛି ସେଠି ବୋଲି ହିଁ ଆମର ତୀର୍ଥ ସ୍ଥାନ। ସେଟାକୁ ଆମେ ଆମେ ବହୁତୁ ଗର୍ବ କରୁ। ସେଥିପାଇଁ ଆମେ ଭାବିଥିଲୁ ଯେହେତୁ ରଥଯାତ୍ରା ବି ଆସୁଚି ଆପଣ ଜାଣିଥିବେ। ତ ଆମେ ଜି ବୁଲିବୁ ବୋଲି ଭାବିଚୁ ଆଉ କଣ କହୁଛନ୍ତି?
ଆରେ ହଁ ମୁଁ କହୁଥିଲି କି ମୁଁ ଯୋଉ ଜାଣିଥିବ ମୁଁ ବାହାରେ ରହୁଛି ମାନେ ଅଦର କଣ୍ଟ୍ରିରେ। ଏ ସାଉଦି ଆରବରେ ରହୁଛି ତ ମୁଁ ଯେତେ ଚାକେ ମତେ ପଚାରିଲେ ଯେ ମାନେ ତମେ କୋଉଠି ରହୁଆଛ ମାନେ ତାଙ୍କ ଭାଷାରେ ପଚାରିଲେ। ତ ମୁଁ କହିଲି କି ଆମର ଏଇ ଇଣ୍ଡିଆରେ ରହୁଚି। ତ ସେ ଚାରି ପାଞ୍ଚ ମିନିଟ୍ ଭାବିଲେ ମାନେ ଇଣ୍ଡିଆ କୋଉଠି ଅଛି? ତାପରେ କହିଲା ସେମାନେ କହିଲେ କି ତମର ସେଇଠି ଇଣ୍ଡିଆରେ କଣ ଫେମସ ଅଛି? ତ ମୁଁ ଯେତେବେଳେ କହିଲି ଜଗନ୍ନାଥ ଧାମ୍ ବୋଲି ସେ ହଠାତ୍ କିନା ଜାଣିଦେଲେ। ସେ କହିଲେ ଆଚ୍ଛା ଆଚ୍ଛା ଓଡ଼ିଶାରେ ରହୁଛ କି? ତ ମୁଁ ସେତେବେଳେ ଟିକେ ମତେ ଗର୍ବ ଅନୁଭବ ଲାଗିଲା। କାରଣ ସେ ଇଣ୍ଡିଆକୁ ନ ଜାଣିକି ମଧ୍ୟ ଆମର ଏଇ ଜଗନ୍ନାଥ ଧାମ୍ ମାନେ ଓଡ଼ିଶାକୁ ପରଫେକ୍ଟ ଭାବରେ ଚିହ୍ନିଦେଲେ ତ ସେଇଥିପାଇଁ ମୁଁ ଭାବୁଥିଲି କି ଆମର ଯୋଉ ଓଡ଼ିଶାଟା ନା ମାନେ ସରି ଇଣ୍ଡିଆ ଟା ମାନେ ଓଡ଼ିଶା ପାଇଁ ବି ଟିକେ ପ୍ରସିଦ୍ଧ ହୋଇକିଅଛି।
ଠିକ୍ ଠିକ୍ କହିଲେ ସେଠି ଆମର ଯୋଉ ଜଗା ସେ ତ ଆମର ଜଗତର ନାଥ। ପୁଣି ତାଙ୍କର ଯୋଉ କରୁଣା ଆଉ ସେ ଯୋଉ ତୀର୍ଥ ସ୍ଥାନ। ତା ସହିତ ଗୋଟେ ଚାରିଧାମର ବି ଗୋଟିଏ ଧାମ ଆପଣ ଜାଣିଥିବେ। ସେଥିପାଇଁ ସେ ତ ପୁରା ବିଶ୍ଵ ପ୍ରସିଦ୍ଧ ଆପଣ ସାଉଦି ଆରବିଆ କଣ ଆପଣ ଆମେରିକା ଯାଆନ୍ତୁ ବା ଆମର ଇଂଲଣ୍ଡ ଯାଆନ୍ତୁ ଲଣ୍ଡନ୍ ଯୋଉଠି ବି ଗଲେ ଦୁବାଇ ବି ଆପଣଙ୍କ ପାଖାପାଖି ଅଛି ଜାଣିଥିବେ। ତ ଯୋଉଠି ବି ଗଲେ ସେଇ ଜଗା ନାଁ କହିଦେଲେ ତ ଆମେ ସବୁ ମଣିଷ ସେଇ ଜ ଗାରହିିଁ ତ ସେ ପୁରା ଜାଣି ଦଉଛଥିବେ ଆଉ ସେ ଭାରତକୁୁ ଜାଣୁ ପଛେ ଓଡ଼ିଶାକୁ ଜାଣୁଛନ୍ତି ମୁଁ ଏଇଟା ଶୁଣିକିବି ମତେ ବହୁତୁ ଧନ୍ୟ ଧନ୍ୟ ଲାଗିଲା ଗୌରବ ଲାଗିଲା।
ଆରେ ହଁ ଏଇଟା ତମକୁ କୁ ତ ଏବେ ଲାଗିଲା କିନ୍ତୁ ମୁଁ ଯେତେବେଳେ କୁହେ ମତେ ଲୋକଟି ସେ ମୋ ଆଗରେ କହିଲା। ମାନେ ମୁଁ ଆଉ କିଛି ଭାବି ପାରିଲିନି ଯେ ସେ ଲୋକକୁ କଣ କହିବି। ମାନେ ଏତେ ଖୁସି ଅନୁଭବ ହେଲା ଯେ ମାନେ ଆମ ଇଣ୍ଡିଆକୁ ଜଣେ ଜାଣିପାରିଲା ନାହିଁ କିନ୍ତୁ ସେଇ ଜଗାଙ୍କର ନାଁ ଧରୁ ସିଏ ଓଡ଼ିଶାକୁ ଜାଣିଦେଲା। ଏବଂ ମୁଁ କହୁଥିଲି କି ଯେହେତୁ ତମେ ଏବେ କଲ୍ କରିଦେଇଛ ମୁଁ ଦୁଇ ତିନି ଦିନ ପରେ ତମକୁ କଲ୍ କରିଥାନ୍ତି କି ସେ ଆମର ଭାଇର ବାହାଘର ହେଉଛି। ତ ସେଇ ତ କହିଲି ଏବେ ଗାଁ ରେ ବହୁତ ଜଳ ପରିପୂର୍ଣ୍ଣ ହୋଇଯାଇଛି। ସେଇଟାକୁ ଟିକେ ଘୁଞ୍ଚେଇବାକୁ ପଡିଲା ତ ସେଇ ବ୍ରହ୍ମପୁର ସହରରେ କଣ ଗୋଟେ ଭଲ ନା ଭଲ କଲ୍ୟାଣୀ ମଣ୍ଡପ ଟିକେ ମୋ ପାଇଁ ଆୟୋଜନ କରିଦେବେ କି?
ଆଚ୍ଛା ଆଚ୍ଛା ହଁ ବ୍ରହ୍ମପୁରରେ ରେ ଆମର ତ ବହୁତ ଭଲ ଭଲ କଲ୍ୟାଣ ମଣ୍ଡପ ଅଛି ଯଦି ଆପଣ ହୋ ହୋଟେଲ ବି ଯଦି ଖୋଜିବେ ଆଜିିକାଲି ତ ହୋଟେଲ ରେ ବି ବହୁତ କରିଦିଅନ୍ତି ଭୋଜି ଭାତ ଆପଣ ଜାଣିଥିବେ। ତ ଯଦି ଆପଣ ହୋଟେଲ ବି ଖୋଜିବେ ମୁଁ ହୋଟେଲ ବି ଯୋ ଗାଡ଼ କରିପାରିବି ଭଲ ଭଲ ହୋଟେଲ ଅଛି। ତ ଆପଣ କୋଉଟା କରିବେ କହୁଛନ୍ତି କଲ୍ୟାଣୀ ମଣ୍ଡପ ନା ହୋଟେଲ?
ଆରେ ଶୁଣନ୍ତୁ। ଯେହେତୁ ଆମର ଟିକେ କୁଣିଆ ଟିକେ ମାନେ ଆମର ସେ ଗେଷ୍ଟ ମାନେ ଟିକେ ଅଧିକ ଆସିବେ। ତ ସେଇ ହିସାବରେ କଲ୍ୟାଣୀ ମଣ୍ଡପରେ କରିଦବା କିନ୍ତୁ ଟିକେ ତାଙ୍କ ରହିବାରେ ଅସୁବିଧା ହେଇପାରିବ। ଯେହେତୁ ଗାଁ ରେ ବି ବହୁତ ମାନେ ଜଳ ହେଇଛି କି ତ ଗାଁ ରେ କାହାକୁ ଆଣିକି ରଖି ହେଇ ପାରିବ ନାହିଁ। ଗାଁ ରେ ତ ଆମର ପାଖାପାଖି ଚାରିବଖରା ରହିଅଛି। ସେଠି ଯାହା ହେଲେ ଦଶ ବାର ଜଣ ରହିଥାନ୍ତେ ଏମିତି ଆମର ତିନି ଚାରୋଟି ଘରରେ। ଷାଠିଏ ରୁ ସତୁରି ରହିଯାଇଥାନ୍ତେ କିନ୍ତୁ କଣ କରିବ ଭାଇ ସମାନେ ତ ଅସୁବିଧା ଅଧା ହୋଇଗଲା ଏଇ ଟାଇମ ରେ। ତ ମୁଁ କହୁଥିଲି କି ସେଇ କଲ୍ୟାଣୀ ମଣ୍ଡପ ଟିକେ ଭଲ ଦେଖିଦେଇଥାନ୍ତେ? ଏବଂ ଗୋଟେ ଭଲ ହୋଟେଲ ମାନେ ବଜେଟ୍ ଫ୍ରେଣ୍ଡଲି ଗୋଟେ ହୋଟେଲ ବି ଦେଖିଦେଇଥାନ୍ତ ଆଉ
ଆଚ୍ଛା ଆଚ୍ଛା ହଁ ତାହେଲେ ଆପଣ ଠିକ କଥା କହିଲେ ଯେମିତି ସେ ହୋଟେଲ କଥା କହିଲେ? ତ ସେଥିରେ ତ ଅଧିକ ଲୋକ ରହିପାରିବେନି ପୁଣି ଯଦି ରହିବେ ଏ ରୁମ ର ଭଡା ଏମିତି ସବୁ ରହିବ। ତ ଆପଣ ଯେମିତି କହିଲେ କଲ୍ୟାଣ ମଣ୍ଡପ ତ କଲ୍ୟାଣ ମଣ୍ଡପ। ଆମର ବହୁତ ଭଲ ଭଲ ଅଛି ଯେମିତି କିି ସିଦ୍ଧେଶ୍ଵର କଲ୍ୟାଣ ମଣ୍ଡପ। ପୁଣି ଆମର ରହିଛି ବିନାୟକ କଲ୍ୟାଣ ମଣ୍ଡପ ଯୋଉଟା କି ଆମର ହିଲପଟନା ପାଖରେ ରହିଛି। ବହୁତ ଭଲ ଜାଗା ଭାଇ ବହୁତ ବଡ ବଡ ପଡିଆ ଅଛି। ପୁଣି କଲ୍ୟାଣ ମଣ୍ଡପ ବି ଏସ୍ ସି ରେ ଅଛି ଆପଣ ଯେମିତି ପାରିବେ ସେମିତି କରିପାରିବେ ଆଉ?
ଆଚ୍ଛା ଆଚ୍ଛା ତମେ ଯୋଉ କହିଲ କମ ପଇସାରେ ତ ଆମକୁ ସେଇ କମ ପଇସା ଟା କିଛି ଅସୁବିଧା କରିବ ନାହିଁ ଖାଲି ଏତିକି ଅସୁବିଧା ହଉଛି ଯେ ମୁଁ କଣ କହୁଥିଲି ମୋ ଭାଇ ତ ଏମିତିରେ ଜାଣିଥିବ ସେଇ ଆମର ଆର୍ମିରେ ଅଛି। ବି ଏସ୍ ଏଫ୍ କମାଣ୍ଡୋ ରେ। ତ ସେଇଥିପାଇଁ ମୁଁ କହୁଥିଲି ସେ ବଜେଟରେ କିଛି ଅସୁବିଧା ନାହିଁ। ଏମିତି ମାନେ ବହୁତ ଭଲ ମାନେ ଯେମିତି କୋଉଠିରେ ବି କମ୍ପ୍ରୋମାଇଜ ରହିବାକୁ ପଡିବନି। ଖାଦ୍ୟରେ ନୁହଁ କି ରହିବାରେ ନୁହଁ କି ଯାତାୟାତରେ ନୁହଁ। ଏଇ ତିନୋଟି ଚାରୋଟି ଯାକ ଆମୁଙ୍କୁ ବିନା କମ୍ପ୍ରମାଇଜରେ ଦରକାର। ଏବଂ ମୁଁ କହୁଥିଲି କି ମୁଁ ଏବେ କଥା ହେଲା ବଳେ ସାଇଡ ରୁ କଣ ଶବ୍ଦ ଆସି ଯାଉଛି କି?
କାହାର ଆପଣଙ୍କର କଥା କହୁଛନ୍ତି ଶବ୍ଦ ଆସିବା କଥା?
ଆରେ ହଁ ଯେହେତୁ ମୁଁ ଟିକେ ବାହାରକୁ ଆସିକି କଥା ହଉଛି ନେଟୱାର୍କ ବି ରହୁନାହିଁ। ଏଇ ବର୍ଷ, ଝଡ଼ି ବର୍ଷା ଯୋଗୁ ତ କିଛି, ଆବାଯ ଆସିଥାଉଛି କି, ସେ ବ୍ୟାକ୍ଗ୍ରାଉଣ୍ଡରୁୁ?
ନାହିଁ, ନାଇଁ ଆପଣଙ୍କର ତ ସ୍ୱର ପୁରା ମତେ ଭଲ ଭାବେ ଶୁଣ ଯାଉଛି। ଆପଣ ଭଲ ଜାଗାରେ ଅଛନ୍ତି, କିଛି ଅସୁବିଧା ଆସୁନି? ଆଉ ଆପଣ ଯୋଉ କହିଲେ, କିଛି ବି ପଇସା ପତ୍ର ର କିଛି ଅସୁବିଧା ନାହିଁ ବୋଲି ତାହେଲେ ମୁଁ ଯୋଉ କହୁଥିଲି ଆପଣଙ୍କୁ ସିଦ୍ଧେଶ୍ଵର କଲ୍ୟାଣ ମଣ୍ଡପ, ଆଉ ବିନାୟକ କଲ୍ୟାଣ ମଣ୍ଡପ ଏଇଗୁଡା ସେଟାରେ ବି ଭଲ ମାନେ ପଇସା ବି, ଆଉ କିଛି ଅସୁବିଧା ହବନି, ଆପଣଙ୍କୁ ଭଲ ପଇସା ବି ମିଳିଯିବ, ପୁଣି ଭଲ ଆପଣଙ୍କୁ, ସବୁ ସୁବିଧାରେ ଜିନିଷ ଗୁଡା ମିଳିଯିବ। ଆପଣ ଚାହିଁଲେ ସେଠାରେ ଆମର କ୍ୟାଟରିଂ ବି ଅଛି। ସେଟା ଆପଣ ନେଲେ ନେଇପାରିବେ, ନହେଲେ ଆପଣ ନିଜେ କ ରାନ୍ଧି କରିଲେ କରିପାରିବେ ଆଉ ବଢିଆ ଜାଗା ଭାଇ, ଆପଣ ଦେଖନ୍ତୁ କଣ କରିବେ କଥା। ଆଉ ଏ ସି ବି ଲାଗିଛି କିଛି ଅସୁବିଧା ନାହିଁ ଯ ପ୍ରାୟ ତ ବି, ରୋଡ ପାଖରେ ହିଁ ଅଛି, ତ ଦେଖନ୍ତୁ ଆପଣ।
ଆରେ ଆରେ ରୋଷେଇ କଥାରୁ ମନେ ପଡ଼ିଲା, ଆମର ରୋଷେଇକାର ବି ଏଠି ଅଛନ୍ତି, କିନ୍ତୁ ମୁଁ କଣ ଶୁଣିଲି ଥିଲି ଯେ, ବ୍ରହ୍ମପୁର ରୋସେଇକାରକଙ୍କ ହାତରେ ଯାଦୁ ରହିଅଛି। ଯେହେତୁ ଆମକୁ, ତେର ରୁ ଚଉଦ ପ୍ରକାର ଆଇଟମ କରିବାକୁ ପଡିବ। ସେଇ କ୍ୟାଟରିଂ ବାଲା ମାନେ କରନ୍ତି, କିନ୍ତୁ ସେତେ ମୋତେ ଭଲ ଲାଗେ ନାହିଁ, ମୋ ଭାଇ ବି ଟିକେ ଟିକେ ମନା କରିବ। ତ ମୁଁ ଭାବୁଥିଲି, ତମର ସେଇପଟେ ଗୋଟେ ଭଲ ରୋଷେଇ କାର କରିବେ, ଆୟୋଜନ କରିଥାନ୍ତ ଯେମିତି ତା ହାତରେ ଯାଦୁ ଥିବ, ଏବଂ କହିଲି ତ ବାର ତେର ପ୍ରକା ଆଇଟମ କରିବାକୁ ପଡିବ। ଏମିତି ଆମର ଭାତ, ଡାଲି, ତରକାରୀ, ଖଟା, ଖିରି ଏବଂ ସାଲାଡ଼, ମଟନ୍ ଟେ ହେବ। ଚିକେନ ବି ହବ। ଏମିତି ବହୁତ କିଛି ଅଛି, ମୁଁ ତ କହିଲେ ସରିବନି। ତ ସେଇ ହିସାବରେ, ମୁଁ ଯୋଉ ହିସାବରେ କହିଲି ସେମିତି ଗୋଟେ ରୋଷେଇକାର, ଖୋଜିଦେବେବ କି ମୋ ପାଇଁ?
ହଁ ହଁ ନିଶ୍ଚୟ, ଆପଣ ଯେମିତି କହିଲେ ଏଠି ବହୁତ ନାମୀ ଦାମୀ ରୋଷେଇଗାର ଗୁଡା ବି ଅଛନ୍ତି। ଯୋଉମାନଙ୍କର ହାତରେ, କଣ ନା ଯାଦୁ ଥାଏ ବହୁତ ଭଲସେ ରୋଷେଇ ରାନ୍ଧନ୍ତି। ଆଉ ବହୁତ ଭଲ ରୋଷେଇ ରାନ୍ଧ, ଯେମିତି କି ଦେହ ବି ଭଲ ରହିବ। ଆଉ ସେ ବିଭିନ୍ନ ପ୍ରକାର ଆଇଟମ ବି ବହୁତ ଭଲସେ ରାନ୍ଧନ୍ତି, ଆଉ କମ ସମୟରେ ରାନ୍ଧି ଦିଅନ୍ତି ଯେମିତି ଯଦି ଆପଣ କହିଲେ, ତେରରୁୁ ଚଉଦ ଆପଣ ଆଇଟମ କରିବେ ତ ଭଲ କଥା ଭାଇ, ତ ସେ ସେ ବି ସେଇ ତେର ଚଉଦ ଆଇ ଆଇଟମ ଆପଣଙ୍କୁ କରିଦେବେ, ଆଉ ଭଲସେ ରାନ୍ଧିବେ ଭାଇ, ମୁଁ ବି ଜାଣିଛି ସେ ଆମର ଚିହ୍ନା, ଆଉ ତାଙ୍କ ଭୋଜି ବି ମୁଁ ଖାଇଛି। ତ ଦେଖନ୍ତୁ ଆପଣ କଣ କହିବେ
ନାଇଁ ଶୁଣନ୍ତୁ ମୁଁ କହୁଛି କି, ମୋର ତମ ଉପରେ ପୁରା ଭରସା ଅଛି। ତମେ ଯାହାକୁ କହିବ, ତ ମୁଁ ତା ଉପରେ ଆଖି ବୁଝିକି ଭରସା କରିବି। ତ ମତେ ତିନି ଚରୋଟି ନାଁ କହିବାକୁ ଭଲ। ତମେ ଗୋଟିଏ ନାଁ କୁହ ଯେମିତି ସେ ତା ରୋଷେଇ ଭାଗ ମାନେ ତମକୁ ମୁଁ ଧନ୍ୟବାଦ କରିବି ଯେ ଭାଇ ତମ ଯୋଗୁ ଆମ ଭୋଜି ଟା ବହୁତ୍ ମଜାରେ ଗଲା। ଏବଂ ତମ ଯଉ ରୋଷେଇ ଟାର ତମେ ଯଉ ଟେଷ୍ଟ୍ କରିଚ ତମ ଟେଷ୍ଟ୍ ରେ ହଂଡ୍ରେଟ୍ ରୁ ହଂ ୱାନ୍ ପର୍ସେଣ୍ଟ୍ ମାନେ ଠିକ୍ ଅଛି। ତ ସେଇ ହିସାବରେ ମତେ ଜଣକ ନାଁ ହିଁ କୁହ।
ଆଚ୍ଛା ଆଚ୍ଛା ତ ଆପଣ ଯଦି କହୁଚନ୍ତି ଜଣଙ୍କ ନାଁ ତାହେଲେ ମୁଁ ଟିକେ ଦେଖିକି ଭଲ ସେ ବୁଝାବୁଝି କରିକି ମୁଁ ଆପଣଙ୍କୁ ସ ଠିକ୍ ଭାବରେ ନାଁ କହୁଚି ଯେହେତୁ ଆପଣ ଗୋଟେ ବଡ ଆୟୋଜନ କରିବେ ବୋଲି ମତେ ଲାଗିଲାଣି ତ ମୁଁ ସଠିକ୍ ଭାବରେ ଗୋଟେ ଗୋଟେ ନାଁ କହୁଚି ଆଉ ମୁଁ ବୁଝାବୁଝି କରି ଆପଣଙ୍କୁ ପୁନର୍ବାର କଲ୍ କରୁଚି ବୁଝିଲେ।
ଆଚ୍ଛା ଆଚ୍ଛା ଶୁଣନ୍ତୁ ମୁଁ କହିଲି ଯେ ତମେ ଯଉ କହିଥିଲ ତିନି ଚାରୋଟି ନାଁ ସେ ତିନି ଚାରୋଟି ନାଁ କହିବା ଭଲ ମତେ ତମେ ସାଙ୍ଗସାଥି ତ ତମର ବହୁତ୍ ଥିବେ ସେଇଥିପାଇଁ ତମେ ଚାରି ପାଞ୍ଚଙ୍କ ଡିସ୍କସନ୍ କରିକି ଏମିତି ଗୋଟେ ନା କୁହ ଯେମିତି ମୋର ବି ମାନେ ମନ ପାଇଯିବ ମୁଁ ବି ତା ନାଁ ପୂର୍ବରୁ ଶୁଣିଥିବି। ଠିକ୍ ଅଛି।
ହଁ- ହଁ ଠିକ୍ ଅଛି ଭାଇ ହଉ।
ତାହେଲେ ମୋର ତ ବି ମୋବାଇଲରେ ଚାର୍ଜ ସରିଗଲାଣି ତାହେଲେ ମୁଁ ରହୁଚି ଆଶିଶ୍।
ହଁ ନିଶ୍ଚୟ ଭାଇ ରହୁଚି।